ବି ଗ ନମସ୍କାର କଣ କରୁଛ?
ଆ ନାଇଁ ଏଇଠି ବସିଥିଲୁ ଏମିତି ବର୍ଷା ବି ଟିକେ ଟିକେ ହଉଛି ତ ରୋଷେଇ ସାରିକି ବସିଥିଲି
ଆଚ୍ଛା। ଆଉ ତମର ବି ବର୍ଷା ହଉଛି ଆମର ବି ଏପଟରେ ବି ବର୍ଷା ପକଉଛି ଆଉ କଣ ଖାଇଥିଲ?
ଖାଇଥିଲୁ ସକାଳେ ଜଳଖିଆରେ ବନେଇଥିଲି ଉପମା ଆଉ ଡାଲମା ବନେଇଥିଲି। ତ ଖାଇଥିଲୁ ସମସ୍ତେ
ଉପମା ଡାଲମା ଆଉ ଆଉ ବଢିଆ ହେଲ୍ଦି ଖାଇବା ଖାଉଛ ଆଉ ମୁଁ ଏଇ ରୁଟି ଆଉ
ଆଉ ଡାଲମା ଖାଇ ଦେଇଥିଲି ଆଉ
ହଁ ସେଇଟା ବି ଭଲ।
ହୁଁ ହଉ ମୁଁ ଫୋନ୍ଟା ମୁଁ ଫୋନ୍ କରିଥିଲି ଆମେ ଆମେ ହଅ ବୋଲି ମୁଁ ଦେଖୁଥିଲି କି ଆମର ଏଇ ପରିବେଶ ପ୍ରଦୂଷଣ ଉପରେ ଟିକେ କଥା ହେଇଥାନ୍ତି କଣ କହୁଛନ୍ତି କଥା ହେଇପାରିବେ?
ଏ ହଁ କଥା ହେଇପାରିବି କୁହନ୍ତୁ? ପରିବେଶ ପ୍ରଦୂଷଣ ଉପରେ କଥା ହେଇଯିବା
ହଁ ଆଜିକାଲି ତ ତ ଦେଖୁଥିବେ କେତେ ପରିବେଶ ପ୍ରଦୂଷ ଷଣ କେତେ ମାତ୍ରାରେ ହଉଛି ବୁଝିପାରିଲେ
ହଁ
ହଁ ଯଉଟା କିି ଆମ ଆଖପାଖ ଆମ ଘରର ଆଖପାଖ ଆଗେ ସଫା କଲେ ତାପରେ ଯାଇକି ଗୋଟେ ଗାଁ ସଫା ହବ ଗୋଟେ ଘର ସଫା ହେଲେ ଗୋଟେ ଗାଁ ସଫା ହବ ଗୋଟେ ଗାଁ ସଫା ହେଲେ ଗୋଟେ ହ ଜିଲ୍ଳା ସଫା ହେଲେ ଗୋଟେ ଜିଲ୍ଲା ସଫା ସଫା ହେଲା ଗୋଟେ ଦେଶ ସଫା ଯେମିତି କି ଠିକ କହିଲ୍ ନା ଯୋଉଟା କିି ଆମ ଘରର ଆଂ ବାଡ଼ି ଆ ଘର ଆଖପାଖ ଘର ପଛ ପଟ ଯେମିତିକି ଆମେ ଅଳିଆ ଆବର୍ଜନା କରିବା ନାହିଁ ଠିକ ଅଛି ଆଉ ତା ସହିତ ପଲିଥିନ ଆଉ ପଲିଥିନ୍ ୟୁଜ କରିବାନି କି ପଲିଥିନ୍ ବ୍ୟବହାର କରିବା ଆମେ ବ୍ୟବହାର ଯେମିତି କିଛି କମ କରିବା ବ୍ୟବହାର କରିବାନି ତା ସହିତ ପ୍ଲାଷ୍ଟିକ୍ ୟୁଜ୍ କରିବାନି ଆଉ ବାହାରେ ଆମେ ପଲିଥିନ ପକେଇବା ନାଇଁ ଆଉ ଅଳିଆ ଆବର୍ଜନା କରିବା ନାହିଁ ଯେମିତି କିି ପାଣି ଆଉ ହଁ ପାଣି ବି ଅପରିଷ୍କାର କରିବା ନାହିଁ ଯେମତି କି ବାହାରେ ମଳ ତ୍ୟାଗ କରିବା ନାହିଁ ଏମତି କିି ଯଉଟା କି ରହୁଛି ଆମର ଏଇ ସବୁ କାରଣ ପାଇଁ ପରିବେଶ ପ୍ରଦୂଷଣ ହୁଏ ବାହାରେ ଝାଡା ଯାଇକି ବସିଲେ ସେଥିପାଇଁ ବି ପରିବ ପରିବେଶ ପ୍ରଦୂଷଣ ହୁଏ। ଆଉ ତାପରେ ଆଉ ତମେ କିଛି। ପଏଣ୍ଟ ଅଫ ଭିଉ ତାପରେ ତମେ କିଛି ଯଦି ଜାଣିଛ ଟିକେ। କୁହ ହଁ ତାପରେ କହିବି ଅବଶ୍ୟ ସାଉଦି ଆରବ
ଆଜ୍ଞା ମ୍ୟାଡାମ ଆପଣ ଯାହା କହିଲେ ସବୁ କିଛି ଠିକ କଥା। ଯୋଉଟା କିି କହିଲେ ଆମେ ଆମ ପରିବେଶ ଆମ ଘର ଚାରି ପାଖ ଆମେ ସଚେତନ ହେଇଯିବା ଆମ ପରିବେଶ ଠିକ ରଖିଲେ ଆ ଛୋଟ ଛୋଟ ଛୋଟ କାମରୁ ହିଁ ପରିବେଶ ପ୍ରଦୂଷଣ ବି ବନ୍ଦ କରାଯାଇ ପାରିବ ଯେମିତି କହିଲେ କି ପ୍ଲାଷ୍ଟିକ ର ବ୍ୟବହାର କମେଇବା। ଯେତେ ସମ୍ଭବ ଆମେ କମ କରିବା ପ୍ଲାଷ୍ଟିକ ର ବ୍ୟବହାର। ଯଦି ବି ବ୍ୟବହାର କଲେ ତ ସେଇ ଜିନିଷଟାକୁ ସେ ପ୍ଲାଷ୍ଟିକଟାକୁ ଆମେ ବାହାରେ ନ ଫୋପାଡିକି ତ ତାକୁ କୌଣସି ଆଗରେ ଜଳେଇ ପାରିବା। ଆମେ ଏଣେ ତେଣେ ଫୋପାଡି ଦଉଛେ ପରିବେଶ ତ ଯାହା ସେ ତ ମାନେ ଅସନା ବି ଦେଖା ହଉଛି ଯିଏ ଗୋଟେ ଘରକୁ ମନେକର ଆସିଲେ ତ ବାହାରେ ଆମର ପଡୁଥିଲା ଆମ ଘରଟା ହିଁ ଅପରିଷ୍କାର ରହୁଛି। ତ ସେଇଟା ମାଟିରେ ବି ମିଶୁନି ସେଥିପାଇ ମାଟି ବି ପ୍ରଦୂଷଣ ହଉଛି। ଆଉ ପାଣି ପାଣି ତ ମାଧ୍ୟମରେ ଏ ବେଶୀ ପ୍ରଦୂଷିତ ହେଇଯାଉଛି। ଲୋକମାନଙ୍କ ପାଖରେ ଭଲ ପାଣି ହିଁ ପହଞ୍ଚି ପାରୁନି ଯେମିତି ପାଖାପାଖି ଛୋଟ ମୋଟ ଯେଉଁ
ପରିବେଶ ପଧୂସ ବାୟୁ ଆଉ ଜଳ ମାଟି ଦୂଷିତ ହେଲେ ପରିବେଶ ପ୍ରଦୂଷଣ ହୁଏ।
ହଁ ସେଇଟା ତ ଆଜ୍ଞା।
ଜନ ବୃଦ୍ଧି ଜନସଂଖ୍ୟା ବୃଦ୍ଧି ପ୍ରସ୍ତୁ ମାନେ ବୃଦ୍ଧିକ ପ୍ରଚୁର ବୃଦ୍ଧି ହେଲା ପରେ ମଳତ୍ୟାଗ ଯୋଉ କରୁଛନ୍ତି ସେ ଯୋଉ ଅତ୍ୟଧିକ ପଲିଥିନ୍ ବ୍ୟବହାର କରୁଛନ୍ତି ସେଥି ମଧ୍ୟରେ ପରିବେଶ ପ୍ରଦୂଷଣ ବି ହୋଇଥାଏ ଠିକ୍ ନା ନା? ଆଉ କୁଅ କୁ କଳକାରଖାନାରେ ଧୂଆଁ ହେଲେ ହଁ ଉଁ ସେଇ ଯୋଉ ଦୂଷିତ ଧୂଆଁ ଯାନବାହାନ ଗଲେ ସେ ଯୋଉ ଧୂଆଁ ବାହାରେ ସେଥିରେ ବି ପରିବେଶ ପ୍ରଦୂଷଣ ହୋଇଥାଏ।
ଆଜ୍ଞା ମ୍ୟାଡ଼ାମ। ବେଶୀ ତ ଏବେ ଦେଖୁଥିବେ ଜନସଂଖ୍ୟା ବଢ଼ିବା ସାଙ୍ଗରେ ପ୍ରତ୍ୟେକ ମାନେ କହିବାକୁ ଗଲେ ପ୍ରତ୍ୟେକ ଲୋକଙ୍କର ପ୍ରତ ଗୋଟେ ଗୋଟେ ଗାଡି। ତ ଗାଡି ସଂଖ୍ୟା ବି ବଢି ଚାଲିଛି ତ ସେଇ ଏଥିରୁ ବି ଯେତିକି ଧୂଆଁ ବାହାରୁଛି ସେ ଅଂ ବାୟୁ ଟାକୁ ବି ପ୍ରଦୂଷିତ କରୁଛି, ପ୍ରଦୂଷଣ ପରିବେଶ ପ୍ରଦୂଷଣ ଯୋଉ ହଉଛି ମୁଖ୍ୟ କାରଣ ତ ଆମେ ମାନେ, ଯାହା ଦ୍ଵାରା ଆମେ ବି ତା ଦ୍ଵାରା ହଇରାଣ ହଉଛେ ଗଛ ଅ ଜୀବଜନ୍ତୁ ସମସ୍ତେ ବି ପ୍ରଦୂଷଣରେ ସମସ୍ତେ ହିଁ ହଇରାଣ ହିଁ ହଉଛନ୍ତି।
ନାଳ ପୋଖରୀରେ ଯୋଉ ଯାଇଁକି ଅଳିଆ ଆବର୍ଜନା ଯୋଉ ପକଉଛନ୍ତି ଯୋଉଟା କିି ଘ ଯେକୌଣସି ଯେମିତି ଆମେ ଡଷ୍ଟବିନ ବ୍ୟବହାର କରିବା। ତ ସେଥିରେ ଆମେ ୟୁଜ କରିବା ଆଉ ଯୋଉ ଅଳିଆ ଅବଶିଷ୍ଟଂଶ ଯୋଉ ଅଳିଆ ଆମର ବାହାରୁଛି ଯେମିତି କିି କିଛି ଲୁଗାପଟା କି କିଛି ପ୍ଲାଷ୍ଟିକ ଜିନିଷ ଯାହା ବି ହେଲା ଆମେ ତାକୁ ଯଦି ଜାଳି ପୋଡିଦବା ତାହେଲେ ତ ଆମର ଯୋଉ ପରିବେଶ ପ୍ରଦୂଷଣ ହବ ନାହିଁ। ଯୋଉ ନଦି ନାଳରେ ଯାଇକି ପଲଥିନ୍ ଫୁଲ ମୂଳ ଯିଏ ଯାହା ପାରିଲା ଘର ଯୋଉ ଅପରିଷ୍କାର ଯାହାବି ଜିନିଷ ବାହରିଛି ଅଳିଆ ଆବର୍ଜନା ତାକୁ ନେଇକି ନଦୀ ନାଳରେ ପକେଇବା, ପୋଖରୀରେ ଫିଙ୍ଗିବା ଏସବୁ ଅ ଏ ସବୁ ଦ୍ଵାରା ଆମର ପରିବେଶ ପ୍ରଦୂଷଣ ଦୂଷିତ ହୋଇଥାଏ ବାୟୁ, ଜଳ ନଦୀ ନାଳ ଏସବୁ ଦୂଷିତ ହେଇ ବାୟୁ ପ୍ରଦୂଷଣ ଦୂଷିତ ହେଉଛି। ପରିବେଶ ପ୍ରଦୂଷଣ ଦୂଷିତ ହଉଥାଏ ଏଇ କାରଣରେ, ଠିକ କହିନାହାନ୍ତି?
ଏ ଆଜ୍ଞା ଏ ଏଇଟା ସବୁ ଠିକ ହିଁ କାରଣ ଏଇଟା
ଆଉ କଣ କହୁଚନ୍ତି କୁହନ୍ତୁ? ବୃକ୍ଷ ବୃକ୍ଷ ବୃକ୍ଷରୋପଣ ପରିବେଶ ସୁରକ୍ଷା ବି କରିଥାଏ ବାତାବରଣ ବି ଦେଇଥାଏ ସୁରକ୍ଷା ର। କିମତି ଅମ ଅଂ ଅଙ୍ଗାରକାମ୍ଳ ଅମ୍ଳଜାନ ଛାଡିବାରେ ଯୋଉଟା କି ଆମକୁ ସାହାଯ୍ୟ ସହାନୁଭୂତି ମିଳିଥାଏ। ଆଉ ଯଦି ଗଛ କାଟିଦେବେ ତ ଆମର ସେଥିପ୍ରତି ହୁଁ ଆମର ବି ଯୋ ଯେହେତୁ ଅଙ୍ଗାର ଅଙ୍ଗାରକାମ୍ଳ ଦ୍ଵାରା ଆମର ଗଛ କଟା ହେଲେ ବାୟୁ ପ୍ରଦୂଷଣ ହଉ ନିଶ୍ଚିନ୍ତ ଭାବରେ ହବ।
ନିଶ୍ଚିତ ଆଜ୍ଞା ଆଜ୍ଞା।
କେତେ ଆମେ ଗଛ ଲଗେଇବା? ସୁରକ୍ଷିତ ପାଇଁ ବାୟୁ ପ୍ରଦୂଷିତ ରୁ ବଞ୍ଚିବା ପାଇଁ ହେଲେ ଆମକୁ ପ୍ଲାଷ୍ଟିକ ୟୁଜ କରିବା ନାହିଁ ଠିକ ଅଛି। ବୃକ୍ଷରୋପଣ କରିବା। ପ୍ଲାଷ୍ଟିକ୍ ୟୁଜ୍ କରିବା ନାହିଁ ଆଉ ପୋଖରୀ ବନ୍ଧରେ ଝାଡ଼ା ବଶିବା ନାହିଁ। ଆଉ ସଫାସୁତୁରାରେ ରହିବା। ହଉ ଅ ଯେମିତିକି ନଦୀ ନାଳରେ ଯାଇକି ପା ଝାଡା ଯିବେ ପାଣି ଖିଞ୍ଚିବା ସେଗୁଡା କରିବେ ନାହିଁ ପୋଖରୀ ବନ୍ଧ ଉପରେ। ଆଉ ବାହାରକୁ ଯେତେବେଳେ ଯାଉଛନ୍ତି ମାନେ ଯେମତି କି ଲାଟିନ୍ ଗୋଟେ ୟୁଜ୍ କଲେ। ସେମିତି କିି ଆଉ ବାହାରକୁ ଯିବେ ନାହିଁ ସେ ସବୁ ଉପରେ ଟିକେ ଧ୍ୟାନ ଦେବା ଅଥବା ଆମକୁ ପଡିବ ବାହାରେ ଅଳିଆ ଆବର୍ଜନା ଆମ ଯେମତି କି ପକେଇବା ନାହିଁ। କୌଣସି ପଲିସିିନ କଲେ ପୁଣି ସେଥିରେ ପାଣି ଜମାଟ ହୁଏ। ଯେଉଟା କିି ରୋଗ ବୈରାଗ ଆସେ ସେଇଟା ହେବନି। ସେ ସବୁ ପ୍ରତି ଆମକୁ ଧ୍ୟାନ ଦେବା ପାଇଁ ପଡିବ।
ନିହାତି ନିହାତି ଭାବେ ଏଇ ସବୁ ଜିନିଷ ପ୍ରତି ଆମେ ଧ୍ୟାନ ଦେଲେ ତ ଆମ ପରିବେଶ ବି ସୁରକ୍ଷିତ ରହିବ ସିଏ ବି ସଫାସୁତୁରା ରହିଲା। ତ ସିଏ ବି ସଫା ରହିଲେ ଆମେ ବି ସୁରକ୍ଷିତ ହିଁ ରହିବା। କାରଣ ଯଦି ପରିବେଶ ଖରାପ ହେଇଗଲା। ଆମେ ବି ଯେତିକି ଗଛ ନ ଲଗଉଛନ୍ତି ସେତିକି ଗଛ କାଟୁଛନ୍ତି।
ହଁ ପ୍ରଦୂଷଣ ଫଳରେ ଗ୍ଲୋବାଲ ୱାର୍ମିଂ ବହୁତ ମାନେ ବଢୁଛି ବହୁତ ମାତ୍ରାରେ।
ଆଜ୍ଞା ସେଥିପାଇଁ ତ ଦେଖୁଥିବେ
ପ୍ରଦୂଷଣ ଯୋଗୁ ବିଭିନ୍ନ ରୋଗ। ହ ବୈରାଗ ବି ଅ ଇଏ ପ୍ରବେଶ କରେ ନିଶ୍ଵାସ ପ୍ରଶ୍ଵାସ ଅ ନବା ଆଣିବାରେ ବି ବହୁତ ବ ବଢୁଛି ନା ନାଇ। ସେଥିପାଇଁ ବି କେତେ ପ୍ରକାର ରୋଗ ବି ବାହାରିଲାଣି।
ହ
ଆଜିକାଲିକା ଇଏରେ।
ଆଜ୍ଞା ମ୍ୟାଡ଼ାମ ସେଇଟା ସେଇଟା ସମସ୍ତେ
ଠିକ ନା ନାଇଁ।
ଆଜ୍ଞା।
ଆଲାର୍ଜି ବି ବ ଆଲର୍ଜି ବି ବଢିବ ଦେ ହାତ କୁଣ୍ଡେଇ ହେଇଯାଇଛି ନାଲି ପଡିଯାଉଛି। ଏମତି ହଉଛି ନା ନା ନା ନାଇଁ କହିଲେ ସେଇ ପାଣିରେ ଗାଧେଇଲେ ସେ ଏ ଇଏରେ ଦୂଷିତ ଜଳରେ ଆମେ ଯଦି ଗାଧେଇବା। ସେ ହବ ନା ନା କହିଲ।
ନିହାତି ସେଇ ପୋଖରୀ କି ନେଇ ଯିବେ ଗାଈ ମଇଁଷି ଏମାନଙ୍କୁ ବି ଗାଧେଇ ଦେବେ ସେଇଠି। ଲୋକମାନେ ବି ଯଦି ସେଇ ପାଣି ବ୍ୟବହାର କଲେ। ତ ସେମାନଙ୍କଠି ତ ନିହାତି ରୋଗ ହେବ।
ପ୍ଲାଷ୍ଟିକ ପଲଥିନୀ ଜରି ବଦଳରେ ଆମେ ଯଦି ୟୁଜ କରିବା କାଗଜ ଟିଙ୍ଗାର। ହଁ ଯେମିତି ଫୁଙ୍ଗରେ ଆଗେ ଯୋଉ ରହୁଥିଲେ ଯାଇ ଯାହା ବି ଜିନିଷ ଆଣିଲେ। କାଗଜ ପ୍ରସ୍ତୁତ ଯେମିତି ବ୍ୟାଗ୍। ହେଲେ ଯୋଉ ଅଖା ପ୍ରସ୍ତୁତ ବ୍ୟାଗ୍ ଏସବୁ ଆମେ ଯଦି ୟୁଜ୍ କରିବା। ତାହେଲେ ଆମର ଉ ବାୟୁ।
ଏତେ ଏତେ ମାତ୍ରାରେ ପ୍ଲାଷ୍ଟିକ ବି ବଢିବନି ତ। ସବୁ କିଛି ଠିକ ରେ ହିଁ ରହିବ ପ୍ଲାଷ୍ଟିକ। ବାର ବି ଆମ ଦେହ ପାଇଁ ବି ବି ଭଲ ନୁହେଁ।
ଠିକ୍ କହିଲେ କି ତୁମ କଥାରେ ଏକମତ।
ଆଜ୍ଞା।
ବର୍ଜ୍ୟବସ୍ତୁ ଠିକ ଭାବରେ। ପରିଚାଳନା ବି ଯେମିତି ଯଦି ନକରିବା ଠିକ ଅଛି। ଆବ ମାନେ ଅଳିଆ ସେ ସବୁ ଉପରେ ଆମର ଅଳିଆ ଆବର୍ଜନା। ମାନେ ବେସିକାଲି ସେ କରିବା ଆବଶ୍ୟକ। ହଁ ଯେମିତି ଦେଖିବା ଠିକ ଭାବରେ ଆବର୍ଜନା ସେଟା କରିବା ଠିକ ଅଛି।
ହଁ।
ହୁଁ ଆଉ ସେଥିପତି କି ଆମେ ଆମ। ଧ୍ୟାନ ରଖିବା ସହିତ ଆମ ଗାଁ ଲୋକର ମୁଁ ମୋ ନିଜ। ଘର ପରିଷ୍କାର କରି। ଦନ କରିକି ଗୋଟେ ଡଷ୍ଟବିନ ରଖିକି ତା ଦେହରେ ଅ ସବୁ ଜିନିଷ ପକେଇଦିଏ। ଆଉ ସେମତି କି ମୁଁ ଗୋଟେ। ଅଳିଆଟେ ହେଲେ କି ଯାହାଟେ ହେଲେ ତ ଜରିଟେ ହେଲେ ବି ମୁଁ ତାକୁ ଡଷ୍ଟବିନରେ ପକାଏ। ଆଉ ସେ ସବୁ ଡଷ୍ଟବିନ ରୁ କାଢିକି ମୁଁ ତାକୁ ନେଇକି ନିଆଁ ଲଗେଇଦିବି।
ଏ ସେଇଟା ଭଲ କାମ ଆପଣ କରୁଛନ୍ତି ଆମେ ଏଠି ସେଠି ସବୁଆଡେ ନ ପକେଇ। ପକେଇକି ଗୋଟେ ଜାଗାରେ ଗୋଟେ ଜାଗାରେ ରଖିଦବା ତ ତାକୁ ନେଇକି ଆମେ। କୋଉଠି ବାହାରେ ଜଳେଇଦେଲେ ସିଏ ବି ଜଳେଇ ଗଲା ପରେ। ସେଇଟା ମାଟିରେ ହିଁ ମିଶିଯିବ ଯାହାବି ଅଳିଆ ଆମର ଘର। ବାହାରୁଛି କିଛି କାଗଜ ପତ୍ର କିଛି ହେଲା।
ଆଉ ଯେମତି କି କାଷିବା ନାହି।
ହଁ।
ଆଜ୍ଞା। ଆଉ ତମ ସହିତ ବି କଥା ହେଇକି ବି ମତେ ବହୁତ ଭଲ ଲାଗିଲା ବହୁତ କିଛି ଶିଖିବାକୁ ମିଳିଲା। ପ୍ରଦୂଷଣ ଏକ ବଡ ସମସ୍ୟା ବି ଆମ ଆମ। ଦେଶ ପାଇଁ ଗଛ କାଟିବା ଉଚିତ ବି ନୁହେଁ। ଶଦ୍ଦ ବାୟୁ ପ୍ରଦୂଷଣ ଏସବୁ। ଉପରେ ବି ପ୍ରଭାବ ପକେଇଥାଏ। ଆଉ ପରିବେଶ ସଫା ରଖ ରଖିବା ଆମର ହିଁ କାମ। ଯେମିତି କିି ଆମେ ଯଦି ରଖିଲେ ଆମ ଦେହ ସୁସ୍ଥ ବି ରହିବ।
ହଁ ମ୍ୟାଡ଼ମ୍ ସେ ସେଇ କଥାରେ।
କି ଯେତେ ପ୍ରଯୋଜ୍ୟ ଭାବେ। ଉପରେ ଧୂଆଁ ଯାଉଛି ସେ ଉପରେ ବି ଆମର ବାୟୁ ପ୍ରଦୂଷିତ ହଉଛ। ଯୋଉଟା କିି ହଁ।
ହଉ ଆଜ୍ଞା ମ୍ୟାଡ଼ାମ।
ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଆଉ ବହୁତ କିଛି ଶିକ୍ଷିବାକୁ ବି ମିଳିଲା ଯୋଉଟା କି ମୁଁ ଆଗକୁ ମୁଁ ସେଇ ଯ ଯୋଉ କହିଲେ ଯୋଉ କଥା ସେ କଥା ଉପରେ ମୁଁ ଧ୍ୟାନ ରଖିବି ଆଉ ସୁରକ୍ଷିତ ମାନେ ମୋ ଆଖ ପାାଖ ଚାରିପାଖ ସଫାସୁତୁରା ସବୁବେଳେ ରଖିବି ଆଉ ପଲଥିନ ବ ବ୍ୟବହାର କରିବି ନାହିଁ। ଆଉ ପୁଣି ଆମେ ଆଉ ଅବଶିଷ୍ଟାଂଶିକା ରହିଲା ପଚ କଥା କଥା ହେଇକି ମୋତେ ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ମ୍ୟାଡ଼ାମ ଆପଣଙ୍କ ସହ କଥା ହେଇକିମୋତେ ବହୁତ ଭଲ ଲାଗିଲା।
ହଁ। ହଉ ଠିକ୍ ଅଛି ଆମେ ଏବେ ରଖିବା ଆଉ ଟିକେ ପରେ ମୁଁ ହେଲେ ଆପଣଙ୍କୁ କଲ୍ କରିକି ନହେଲେ ଆଉ
ହଁ ହଁ।
ହଁ ରଖୁଛି ନମସ୍କାର।
ହଁ ନମସ୍କାର।
ଆଜ୍ଞା ଦିଦି।